ହାଲୋ।
ହଁ ରୁଦ୍ରୟ।
ହଁ ଭାଇ କୁହ।
ଭାଇ କଣ କରୁଛ?
ଭାଇ ଟିକେ ଆଇଥିଲି ପଡିଆକୁ ଖେଳିବାକୁ। ଆଉ ଏନା ଖେଳ ସ ଶଇଲା ଯାଉଛି ଘରକୁ ଆଉ।
ଓହୋ ଏବେ ଖେଳ ସଇଲା। ଏତେ ଲେଟେ କଣ
ଏ ଏ ଖରା ଦିନ ନା ଟିକେ ରହୁ ଛି ଦିନ ବହୁତ ଡେରି ଯାଏଁ ରହୁଛି। ଖେଳ ହଉଛି ଆଉ।
ଅ ହ ହଁ ବୁଝିଲି ବୁଝିଲି। ଖରା ଦିନ ବୋଲି ସେଇଥି ଲାଗି ଲେଟ୍ ଯାଏଁ ଟିକେ ରହୁଛି ଆଉ ନାଇଁ କି?
ହଁ।
ଅଁ ହଁ ହଁ ଆ କେତେରା ଖଣ୍ଡେ ମ୍ୟାଚେ ହେଲା ତମର ଆଜି।
ଆଜି ଦିଟା ମ୍ୟାଚ୍ ଖେଳ ହେଇଚି। ଆଠ ଆଠ ପରିଆ ଆଉ।
ଆତ୍ ମୁଁ କଣ ଶୁଣିଲି କୁଆଡେ ତମେ ବ୍ୟାଟିଂ ବୋଲିଂ କିଛି ପାଇନ ବୋଲି ଏଟି ରାଗିଚ।
ନାଏ ରାଗିବି କଁ।
ଆଉ।
ଆରେ ଦେଖ ମାନେ ସମେସ୍ତେ ନିଜ ସ୍ଵାର୍ଥ ଦେଖୁଛନ୍ତି ନା। ଚେ ଫାଷ୍ଟ୍ ଉପ୍ନି ବ୍ୟାଟିଙ୍ଗ୍ ଯିବେ। ଓପ୍ନିଙ୍ଗ୍ ବୋଲିଂ ଯିବେ। ଦି ଓଭର୍ ନେଖାଁ ପକେଇବେ। କିନ୍ତୁ ତାଙ୍କୁ ଯେତେବେଳେ ଜଗିଆକୁ କୁଆହବ ଜଗ। ନାଇଁ ଆମେ ଜଗି ପାରିବୁନୁ। କାଳିଆ ତୁ ଗଲୁ ଜଗିଯିବୁ।
ନୁଅଁ ବୁଜିଲି ବୁଜିଲି।
ହାଁ କଥା ହେଉଛି ଇଆଉ।
ସେଇଟା ଟିକେ ତମର ଟିକେ ଇଯାଇଛି। ହଟ ହେଇଯାଇଛ ନାଇ କି।
ହଁ ଆଉ ଦେଖ ନିଜକୁ ବହୁତ ଚିଡି ମାଡୁଛି। ଆୟ ମାନେ ଆସିବ। ଜଗି ଜଗି ଯିବ କାଇଁକି ମୁଁ ବେକାର ଟାରେ ନା କାଣିି ବାଖକୁ ଯାଇକି ଆମେ ନ ଖେଳିବି। ଏଠି ଆସିକିନି ବେକାରିଆ ଆଙ୍କ ସାଏଁ ଆଙ୍କ ସହିତ ମସ୍ତ ହବ ଆଜ୍ଞା ମୋର ନାଗିଣୀ ପାଖରେ ଗେମ୍ ଖେଳିବି ମୋର ଏନଜୟେ କରିବି।
ହଁ ଠିକ୍ କତା। ନାଇଁ ସେଇଆ ସେଇଟା ବି ଠିକ୍ କଥା। କାହିଁକି ନା ଦେଖ ତମୁ ଯେତେବେଳେ ତମେ ଖେଳିଆକୁ ଆଉଛ। ମାନେ ତମଉ କିଛ୍
ଆରେ ନା ସେଟା ହଟ୍ ନୁହଁ ଦେଖେ। ମୁଁ ରେଗୁଲାରି ଠି ମୁଁ ଆମ ଏଠି ରେଗୁଲାର୍ ମୁଁ ବୁଲିଂ କରେ। ମୁଁ ପକାଇବି ଭଲ। ଦ ମୋ ଏଗ୍ନେଷ୍ଟ୍ ଏ ଶିବା ଅଛି। ଶିବା ତାଙ୍କର ପକଉଚି ବୋଲିଂ। କିନ୍ତୁ ମତେ ଏକ୍ ରେ ବୋଲିଂ ଦଉନାଆନ୍ତି ମତେ କେମ୍ ନ୍ତି ଲାଗିଅ। ମାନେ କନ୍ ମୁଁ ଶିବା ସାଙ୍ଗ୍ ମୁଁ ହଁ ମୁଁ ମାନେ ମୁଁ ଶିବା ଚାଁଙ୍ଗ୍ ବି ଏତେ ଖରାପ ନା କଣ୍।
ହଁ ସେଇଟା ତ ଅବିଏସ୍ଲି ତମଉ ଟିକେ ଅବାଗିୟା ଲାଗିବ ମୁଁ ବୁଝୁଚି।
ଆ ତ ସେଥିପାଇଁ ମୁଁ କେ ମୁଁ ତ ଆଙ୍କୁ ମନା କରଦେଇଛି ମୁଁ କାଲିଠୁ ଆସିବିନି। ଇଏ ଉଁ ମତେ ସବୁ ଭାଇଏରିଆ ବୁଝୁଛନ୍ତି। କଉଛନ୍ତି ନାଇଁ ତୁ ଆସେ କାଲି କଥା ପଡିବ। ମୁଁ କଇଲି କଥା ପଇଲେ କଣ ହବ?
ଇଜ୍ ଯୋଉ ରଙ୍କୁଣା ଉଚି ରଙ୍କୁଣା ଇଁ ରଇବେ ନା। ମୋର ସେଠି ଯାଇ ଗେଁମ୍ ଖେଳିଲେ ଲାଭ ଅଛି। ଛୁଆଙ୍କ ସଇତ ଛୋଟ ଛୋଟ ଛୁଆଙ୍କ ସଇତ ସର୍ଟ ବାଉଣଣ୍ଡିରି ସେଠି ଖେଳିବି ଅସୁବିଧା କଁ ଅଛି ସେଥିରେ।
ହଁ କି ଏଠି ଯଦି ବଡ ଭାଇଗରା ଡାକୁଛନ୍ତି ଟିକେ ପଳେଇ ଆଇଲେ ମତେ ଲାଗୁଚି ଭଲ। କାଇଁକିନା ଦେଖ ବଡ ଭାଇଗରା ତମୁ ଭଲ୍ ପାଉଛନ୍ତି। ସେତିକି ଭଲ ପାଇବା ଅଛି ବେଲି ହେ ସେ ଡାକୁଚନ୍ତି ନା ଆଉ।
ଚନ୍ ଯେ କିନ୍ତୁ ମାନେ ମୁଁ ଅଲେଡି ତିନ୍ ଚାର୍ ଦିନ୍ ହେଲାଣି ବହୁତ୍ ଚିଡିଗଲିଣି।
ବୁଝୁଚି ଆ ତମେ ହେଇ ଆଜି କଥାଟା ଉଠେଇଲ। କାଲି ଦେଖ କଣ ହଉଚି? କାଲି ଗୋଟେ ଦିନ୍
ଆରେ ନା ଦେଖ ଶୁଣ ମୁଁ କଇଆ କଥା। ବୋଲିଂ ଯଦି ମୋର ମୁଁ କଉଚି ମୋର ଖରାପ୍ ହଉଚି।
ହଁ।
ମୁଁ ପକେଇବିନି। ଆଉ ଜଣକୁ ମୁଁ ଚାଁଶ୍ ଦେବି ନା। ସିଏ ପକଉ ଦେଖିଆ ସିଏ କଣ ହଉଚି ଆ ତ ଇଏ ଗୋଟାଏ ଓଭରରେ ଚାର ଟା ପାଞ୍ଚଟା ଛକା ଖାଇବେ ତଥାପି କହିବେ ନାଇ ମ ଦିଅ ମୁଁ ପକେଇବି। ଏମିତି ହେଲେ କେମିତି ଚିଡ଼ି ମାଡ଼ିବ ନିଜକୁ ନିଜକୁ ବହୁ ଚିଡ଼ି ମାଡ଼ିବ ନା ଖେଳିବାକୁ।
ହଁ ହଁ ହଁ ବୁଝୁଚି କାହିଁକି ନା ଦେଖ ମୁଁ ଶୁଣିଲି ସେ କହୁଥିଲା କହୁଥିଲା ସେ ଦି ଓଭର ପକେଇଲା ଚାଳିଶ୍ ପାଖାପାଖି ଖାଇଲା ତଥାପି ଫୁଣି। ମାନେ ସେଇଥିପାଇଁ ଅଲଗା ପିଲାଙ୍କୁ ଦଉନି ଯିଏ ବଲିଙ୍ଗ ଭଲ କରନ୍ତି କି କଣ କରନ୍ତି ତାଙ୍କୁ ଦଉନି ମୁଁ ଏ ଶୁଣିଆକୁ ପାଇଲି।
ନା ଆ ଆ ମତେ କେତେ ଚିଡ଼ି ମାଡ଼ିବ କହୁନା? ନା ବ୍ୟାଟିଙ୍ଗ ପାଉଚି ନା ବୋଲିଙ୍ଗ ପାଉଚି ଆଉ ଗେଣ୍ଠା ଏ ଏଠି କଣ ପାଇଁ ଠିଆ ହେମି? ମୋର ତ ଗେମ ଖେଳିଲେ ଲାଭ ଅଛି ନା ହୁଁ।
ଛାଡ଼ ଛାଡ଼। ହଉ ଦିଅ ଛାଡ଼ ଆଉ ମୁଁ କହିଲି ଯୋଉ ଏବେ ତ ଆଇଲାଣି ବର୍ଷା ଦିନ। ବର୍ଷା ଦିନ ଆଇଲାଣି ମତେ ଲାଗୁଛି କଣ କହିଲ ତମେ ଯୋଉ ଶ୍ରାବଣ ମାସରେ ଯାଅ ନା ବୋ-ବୋଲବମ୍ ନେଇକି?
ହଁ।
ଲାଷ୍ଟ ଟାଇମ କୋଉଠିକି ଯାଇଥିଲ ବୋଲବମ୍ ନେଇକି? ମୁଁ କୁଆଡ଼େ ଶୁଣିଛି ତମେ ଥରେ ଗୋରଖନାଥ ଯାଇଥିଲ?
ନାଇଁ ଆମର ପ୍ରତିବର୍ଷ ଗୋରଖନାଥକୁ ହଉଛି। ବୁଝିଲେ ତ ଆମର ପ୍ରତିବର୍ଷ ଆମ ଗାଁ। ଛୁଆ ଯାଉଛନ୍ତି ଗୋରଖନାଥ ବୋଲବମ୍ ଆଉ ଆମେ ତ।
କେତେ କିଲୋମିଟର ଗୋରେଖନାଥ ହେଲାଣି ପଚସ୍ତରି କିଲୋମିଟର ହବ ତମେ ଚାଲିକି ପଳାଅ?
ହଁ। ଚାଲିକି ପଳାଏ କିନ୍ତୁ ମୁଁ ଷାଠିଏ କିଲେମିଟର ଖଣ୍ଡେ ଯାଏ। ଆଉ ପନ୍ଦର କିଲୋମିଟର ଖଣ୍ଡେ ଚାଲିପାରେ ନା ମୁଁ ଭାଇ ଘରିଆ ଙ୍କୁ ଦେଇ ଦିଏ ସେ ଚଲାଏ ନେଇଯାଆନ୍ତି ବାଉଁରି ଆଉ।
ଓହୋ ଷାଠିଏ ଯାକେଁ ଯାଅ ଷାଠିଏ କରେ କଣ ଗାଡିରେ ବସିଯାଅ ନା କଣ?
ହଁ।
ଗାଡ଼ିରେ ବସ ଯାଅ ଆଉ ଚାଲିକି ଯାଇପାର ନା?
ନା।
ଓହୋ ଷାଠିଏ କିଲୋମିଟର ଯାଅ ଚାଲିକି ପଳାଅ ନା କେତେ ଦିନରେ ତଥାପି ଯାଅ?
ହଁ ତା ବିି ଆମକୁ ଯେହେତୁ ଛୋଟ ଛୋଟ ଛୁଆ ବି ଆହୁରି ଯାଉଛନି। ସେଥିନା କି ଆମର ବାହାରନ୍ତି ଶୁକ୍ରବାର ଠୁ ଆଉ।
ଓହୋ ବୁଝିଲି ବୁଝିଲି ଶୁକ୍ରବାର ଠୁ ନାଇଁ କି ତଥାପି ଦିନକୁ କେତେ? କିଲୋମିଟର ପ-ପାଖାପାଖି ଚାଲ ଯେମିତି ଘରୁ ଯେ
ଆଁ ତ ଫାର୍ଷ୍ଟ ଦିନ ଯାଉ ବାର କିଲୋମିଟର ଫାର୍ଷ୍ଟ ଦିନ ଯାଉ।
ହଁ।
ରେ ଆମର ଅଁ ଦ୍ଵିତୀୟ ଦିନ ଯାଆନ୍ତି। ସକାଳୁ ଯିବେ ଦଶ କିଲୋମିଟର। ଆଉ ଖାଇକି ଯିବେ ଦଶ କିଲୋମିଟର ଉଁ ଜଳଖିଆ ଖାଇକି ଯିବେ ଦଶ କିଲୋମିଟର। ତାପରେ ଯିବେ ଛଅ କିଲୋମିଟର ଖାଇସାରି ମାନେ ଦିନ ଖାଇବା। ଖାଇସାରି ଆଉ ଛଅ କିଲୋମିଟର ଯିବେ ତାପରେ ସେଠି ରହିବେ ରାତିରେ। ତାପର ଦିନ ଏକାଥରେ ଚାଲିବେ ସିଧା ଆମେ ର ଏକାଥରର ରହିବେ ଯାଇଁ ଗୋରଖନା ପାଖେରେ।
ମନ୍ଦିର ପାଖେରେ ଯାଏ।
ହଁ ଡାଇରେକ୍ଟ ମନ୍ଦିର ପାଖେରେ ଯାଇଁ ରହିବେ।
ହୁଁ ହୁଁ ଯୋଉ ଖିଆ ପିଆ ଯୋଉ କର ହଁ ଭୋଜି ଫୋଜି ହୁଏ ସେ ଯୋଉ ଫା ତୁ ଯୋଉ ଖିଆପିଆ ଟା କର ମତେ ଟିକେ କୋଉଠି କଣ କଣ ଆଇଟମ କର?
ଆମର ତ ଫାର୍ଷ୍ଟ ଦିନ ଯେ ଯିବୁ ତ ଆମେ ଯୋଉଠି ରହିବୁ ରାତିରେ। ସେଠି ଫାର୍ଷ୍ଟେ ଚା ହେଇଛି ଆମେ ରହୁ ପଟୁଆ ହାଟରେ।
ପାଟୁଆ ହାଟରେ ହଁ।
ହଁ ସେଠି ଚା ହରିକା ହେଇ
ପଟୁଆ ହାଟରେ ଚା, ବିସ୍କୁଟୁ ଖାଅ?
ହଁ ସେଠି ଚା, ବିସ୍କୁଟ ଫାଷ୍ଟ ଖାଇବେ ତାପରେ ଅରୁଆ, ଡ଼ାଲମା, ଭଜା ବଇଥିବ ବୁଝିଲ ତ ରୋଷେଇ ସୋଇଲା ତାପରେ ଖିଆ ହବ ଖାଇସାରି ସବୁ ଶୋଇବେ, ଶୋଇବେ ସ ସକାଳୁ ଉଠି ସବୁ ନତି ନିତ୍ୟ କର୍ମ ସାରି ଗାଧେଇବେ ଗାଧେଇ ବାଉଙ୍ଗି ଧରିକି ଚାଲିବେ ଏକାଥରେ ଆମର ଏଠିକି ଯିବେ ଥାନା ପାଖକୁ।
ବ୍ୟାଗ୍ରାରାଉଣ୍ଡ ଟିକେ ଖଡ଼ ଖଡ଼ ଖଡ଼ ଖଡ଼ ସବୁଛି।
ଆଣ୍ଡ ଥାନା ପାଖରେ ରହିବେ।
ହଁ।
ବୁଝିଲ ଆଉ ଥାନା ପାଖରେ ରହିବେ ତାପରେ ସେଠି ଖିଆପିଆ କରିବେ ଜଳଖିଆ।
ହୁଁ।
ଜଳଖିଆ ଖାଇସାରି ସେଠୁ ବାହାରିବେ ଆମର ଆଉ ଟିକେ ଆଉ ସାତ ଆଠ କିଲୋମିଟର ଆଗକୁ ଯିବେ ସେ ଜାଗା ନା ତ ମୋର ମନ ନାହିଁ। ସାତ ଆଠ କିଲୋମିଟର ଖଣ୍ଡେ ଆଗକୁ ଯିବେ ଆହୁରି ସେଠି ଯାଇ ସେ ଦି ଦିନ ଖାଇବା ଖାଇବେ ଗାଧୁଆଳ ଆ ତ ସେଠି ଖାଇକି ଟିକେ ରେଷ୍ଟ ନେବେ ଦି ତିନି ଘଣ୍ଟା ରେଷ୍ଟ ନେଇ ବାହାରିବେ ପୁଣି ଏଠିକି ଆମର ବାହାରିବେ ତା ତୁ ଆଉ ଜଷ୍ଟ ଆ ସାତ କିଲୋମିଟର ଖଣ୍ଡ ହବ ସେଠୁ ଯୋଉଠି ଗାଧୁଆବେଳ ଖାଇଥିବେ ସେଠୁ ସାତ କିଲୋମିଟର ହବ ସେଠିକି ଯିବେ ବୁଝିଲ ଆ ତ ସେଠି ରାଇ ରାତିରେ ରହିବେ ଆଉ ସନ୍ଧ୍ୟା ବେଳେ ପକୁଡି ଚା ହେଇଥିବ ଖିଆ ହବ ଆଉ ହଁ ରାତିକି ଆମର ଭାତ କୋବି ତରକାରୀ ଆଉ ଡାଲି ହୁଏ ଆଉ।
ହଁ ଯେ ତାପରେ ମୁଁ ଜାଣିଛି ଯେ ସେତେବେଳେ ଲାଷ୍ଟରେ ଯାଇ ସବୁ ସେ ସରିଲ ପରେ ଯେତେବେଳେ ଯାଇ ପହଞ୍ଚ ଲଷ୍ଟରେ ଯାଇଁ ସେଠି ସେଠି ବି ମୁଁ ଦେଖିଛି। ତମେ ତ ଦିଅ ତମେ ଯେମିତି ପ୍ରସାଦ ମାନେ ସବୁ ଲୋକ ଦିଅନ୍ତି ପ୍ରାୟ ଲୋକ ସେଠି ଦିଅନ୍ତି ମାନେ ମୁଁ ଦେଖିଛି ମାନେ ତମେ ଯେମିତି ଗୋଟେ ଗୋଷ୍ଠୀ ଯାଅ ସେମିତି ଅଲଗା ଅଲଗା ଗାଁ ରୁ ଅଲଗା ଅଲଗା ଗୋଷ୍ଠୀରୁ ସବୁ ଆସନ୍ତି ଲୋକ ଆସନ୍ତି ଲୋକ ସିଏ ବି ବିଭିନ୍ନ ପ୍ରକାରର ମାନେ ଜିନିଷ କରିକି ଲ ମୁଁ ଦିଅନ୍ତି ମାନେ ଯେମିତି କି ଅଲଗା ଗୋଷ୍ଠୀରୁ ତମେ ଯାଇ ଖାଇପାରିବ ତ ସି ପ୍ରସାଦ ଯୋଉ ଦିଅନ୍ତି ତମେ ବି ଯାଇ ସେଠି ଖାଇପାରିବ। ସିଏ ବି ତମେ ବି ଯୋଉଟା ଦଉଥିବ ସିଏ ବି ଆସି ଖାଇପାରିବେ। ଏମି ଟାଇପି ର ହୁଏ ବହୁତ ଲୋକ ଭିଡ ହୁଏ ମୁଁ ଶୁଣିଛି। ଆଉ ମୁଁ ବି ଦେଖିଛି ଯୋଉ ଆମ ଗାଁ ର ଯୋଉ ହଁ ଗାଁ ର ଯୋଉ ଏଥିରେ ପଡେ ମୁଁ ବି ଦେଖିଛି ବହୁତ ଲୋକ ତା ଏଥିରେ ଥାଆନ୍ତି ସେଠି ସେତେବେଳେ। ତ। ମାନେ କଣ ତାହେଲେ କିଛି ସେଠି କିଛି ତମର ଅସୁବିଧା ହୁଏ ନାହି ଏତେ ଲୋକ ଥାନ୍ତି ଏତେ ଜାାମ ଏ ଯେମିତି ମାନେ କିଛି ଗୋଟା କଣ କରିବାକୁ କି କଣ ଟା ହେଲା ସେଥିରେ କିଛି ଅସୁବିଧା ତମକୁ ହୁଏ ନା
ନାଇ ନାଇଁ ସେମିତି କିଛି ଅସୁବିଧା ହେଇନି ଷ୍ଟଲ ଗୋଟାଇ ପଡେ ନା। ବହୁତ ସାରା ଷ୍ଟଲ ପଡେ ଦିନ ବେଳା ବି ପଡେ ଚାରି ପାଞ୍ଚଟା ରାତିକି ବି ଏ ବର୍ଷ ତ ରାତିକି ଅଧିକ ପଡିଥିଲା ଷ୍ଟଲ ବହୁତ ରୁହେ ନା ସେଥିନାଇଁ କିଛି ଅସୁବିଧା ହୁଏ ନା ଆଉ ସବୁ ଲୋକ ଲୋକ ବାଣ୍ଟି କୁଣ୍ଟି ହେଇ ଖାଆନ୍ତି ଆଉ।
ହଁ ବୁଝିଲି କିନ୍ତୁ ମୁଁ ସେଇୟଆ ଭାବିବି ଏତେ ଲୋକ ଲୋକ ନା ତ କାଳେ କିଛି ହଉଥିବ ପ୍ରୋବ୍ଲେମ ମୁଁ ସେଇଆ ମ ମାନେ କିଛି ଅସୁବିଧା ହଉଥିବ ମତେ କାଇଁ ନା ଏତେ ଲୋକରେ ମୁଁ ତ ଯାଇଛି ମୁଁ ଦେଖ ମୁଁ କହୁଛି ମୁଁ ବୋଲବମ ଯାଇଛି। ଠିକ ଯାଇଛି କୋଉଠି କହିଲ ମହାବିନାୟକ ଯାଇଛି ମୁଁ ଥରେ ମେ ଦାଙ୍କ ସହିତ ଥରେ ଯାଇଥିଲି ସେଇମାନୋନେ ମୋର ମୁଁ ବୋଲବମ୍ ସେଠି ଥରେ ଯାଇଥିଲି ବୋଲବମ୍ ଆଉ ଥରେ ପିଳାସ ବି ଯାଇଥିଲି ତ ମୁଁ ଯେତେବେଳେ ମହାବିନାୟକ ଯାଇଥିଲି ମହାବିନାୟକରେ ଆମେ କଣ କରୁଥିଲୁ ମହାବିନାୟକରେ ଆମେ ଗୋଟେ ହନୁମାନ ମନ୍ଦିର ଅଛି ଆଗରେ ଜାଣିଥିବେ ତମେ ତ ଆମେ ଯାଇକି ସେଇଠି ହିଁ ହନୁମାନ ମନ୍ଦିରରେ ସୁଆସୁଇ କଲୁ। ସୁଅ ଶୁଇ କଲା ପରେ ତାପରେ ହେଠୁ ରାତି ଯେମିତି ଟାଇମ ହେଇଗଲା ଆମେ ତ ଛୋଟ ଛୁଆ ସେତେବେଳେଥିଲୁ ନା ଦାଦ ଉଠେଇ ଦେଲେ ଆମକୁ ଆମେ ଗଲୁ ଏତେ ଭିଡ଼ ଯେ କହିବାର କଥା ନାଇଁ ରାତି ଚାରିଟାରୁ ଆମେ ଉଠିକି ବି ତଥାପି ଏତେ ଭିଡ଼ ଯେ ଆମେ ଠିଆ ହେଇଛ ସେମତି ରାସ୍ତାରେ ମାନେ ଏତେ ଲମ୍ବା ଲାଇନ ଲାଗିଛି ଧୀରେ ଧୀରେ ଧୀରେ ଧୀରେ ଗଲୁ ଠା କୁରଙ୍କ କତିକି ତ ଯାଇ ହବନି ଠାକୁରଙ୍କ କତିକି ଯାଇ ହବନି ତା ବହୁତ ଆଗ ଆଗରୁ ରହିକି ଟିକେ ପାଣି ଟିକେ ଢଳାଢଳି କଲୁ ସେଇ ପାଣି ଯାଇକି ଗୋଟେ ମାନେ ଗୋଟେ ଲୁହାର କଣ ଗୋଟା ଏମିତି ଲାଗିଥିବ। କେନାଲ ଟାଇପ ର କି ମାନେ ନଳ ଟାଇପ ର ସେଥିରେ ଯାଇକି ଆମେ ପାଣି ଢାଳୁ ସେଥିରେ ଯାଇକି ସେ ଢଳା ହବ। ବା ଠାକୁରଙ୍କକତିରେ ପଡ଼ିବ ସେମିତି ଯୋଉ ସେମିତି ହିଁ କରିଥିଲୁ ତାପରେ ଆମେ ଯୋଉ ଯାଇଥିଲୁ। ତମେ ତା ହେଲେ ଏତେ ଲୋକ ଯାଇଥିଲ ଆମେ ଯୋଉ ଯାଇଥିଲୁ ମହାବିନାୟକେ ଏତେ ଲୋକ ଯାଇନଥିଲୁ। ଆମେ ତିନି ଚାରି ଜଣ ଯାଇଥିଲୁ ସେ ହନୁମାନ ମନ୍ଦିରରେ ଯୋଉ ଖାଇବା ହୁଏ ଆମେ ସେଇଠି ଖାଇଦେଲୁ। ସେଇଠି ଖାଇ ଦେଇକି ସେଇଠି ଶୋଇପଡ଼ିଥିଲୁ ସେଇଠି ହନୁମାନ ମନ୍ଦିରରେ ହିଁ ଶୋଇପଡିଥିଲୁ। ତାପରେ କିନ୍ତୁ ମଜା ଲାଗିଥିଲା ଏଇଆ ଆଁ ତିନି ଜଣ ଯାଇଥିଲୁ ଆମ ଘରଠୁ କେତେ ତମେ ତ କହୁଛ ଷାଠିଏ କିଲୋମିଟର ଚାଲିଥିଲ ଆମ ଘରଠୁ ସିଏ ଜମାରୁ କେତେ ହବ ପନ୍ଦର କିଲୋମିଟର ହବ ମହାବିନାୟକ ତମେ ଜାଣିଥିବ। ତ ସେଇ ପନ୍ଦର ପନ୍ଦର କିଲୋମିଟର ହବ ସେ ସେଇଠୁ ପଳେଇଲୁ ସେଇଠୁ ଯାଇକି ସେଠି ଆଉ ସାଙ୍ଗ ଆମେ ତ ଯାଇଥିଲୁ ତା ଦେହରେ ବି ବ ଟର୍ ଥିଲୁ ଚଣ୍ଡି ଖୋଲ ଛକ ଜାଣିଥିବ।
ହୁଁ।
ହଁ ସେଇ ଚଣ୍ଡିଖୋଲ ଛକରେ ଯାଇକି କିଛି ସମୟ ଆମେ ସେଠି ଅପେକ୍ଷା କଲୁ। ଅପେକ୍ଷାକରି ଚା ଟିକେ ବିସ୍କୁଟ ଟିକେ ସବୁ ଜିନିଷ ଟିକେ ଟିକେ ଖାଇଲୁ।
ହୁଁ।
ଖାଇଲା ପରେ ଖାଇଲା ପରେ ତାପରେ ସେଇଠୁ ଅ ତାପରେ କିସ ସମୟ ପରେ ସେଠୁ ଆମେ ଗଲୁ ସେଠିକି ଆଉ। ବୁଝିପାରୁଛ ମନ୍ଦିର ଗଲୁ ମନ୍ଦିର ଗଲା ପରେ ରାତିରେ ଯାଇ ପହଞ୍ଚିଲୁ ଏତେ ଲୋକ ସେଠୁ ବାହୁଁଙ୍ଗି ଥୋଇ ଦେଇ। ଖାଇଦେଲୁ ଖାଇଦେଲା ପରେ ସଇଲା ଖାଇଲା ଯେମିତି କୋଉଠି ଶୋଇଲୁ ରେଷ୍ଟ ନେଲା ପରେ ତାପରେ ଉଠିକି ଗଲୁ। କିନ୍ତୁ ଏଇଆ ଭଲ ଲାଗେ କଣ ଗୋଟେ ମାନେ ଆମର କଣ ଯୋଉ ଗୋଟେ ଚଲା ବୁଲା ଟା ହେଇଯାଏ। ଆଉ ଏତେ ଠାକୁର ତ ଠାକୁରଙ୍କ କଥା ଯାଏ ଯେମିତି। କିନ୍ତୁ ଚଲାବୁଲା ବି ହେଇଯାଏ ମାନେ ଗୋଟେ ଏତେ ବାଟ ଚଲିବା କାହିଁକି ନା ସେମିତି କଣ ନର୍ମାଲି ତମେ ଚାଲିପାରିବେ କି ଏତେ ବାଟ ବୁଝିପାରୁଛ। ସେଗୁଡ଼ା ଠାକୁରଙ୍କ ଠାକୁରଙ୍କ ନିଶାରେ ଗୋଟା ଚାଲିବା କଥା ଚାଲିଯାଉ ଆଉ। ହୁଁ ତମେ ବି ସେଇଆ ତମେ ଯୋଉ କଣ କହିଲ?
ମୁଁ କହିଲି ଆମର ବି ଗୋଟେ ଛୋଟ ଛୁଆ ଟା ଯାଉଛି ଆମ ସହିତ ସିଏ ସଦାବେଳେ ସେମିତି ଆଗରେ ରୁହେ ସେମିତି ଆଗେ ସେ ଚାଲି କୋଉଠି ବସେନା ସେମତି ଚାଲିଥିବ। ହୁଁ।
ସେଇ ଗୋଟେ ଠାକୁରଙ୍କ ନିଶା ଆଉ ନିଶା ଲାଗିଯାଇ ଥବ ମାନେ ଗଲା ଶଇଲ। ତେଣିକି ତମକୁ ଷାଠିଏ କିଲୋମିଟର ର କି ଆଉ ମତେ ଲାଗୁନି ମୁଁ ତ ଏତେ ବାଟ ଯାଇନି କେବେ କିନ୍ତୁ ମୁଁ ପନ୍ଦର କିଲୋମିଟର ଯଉ ଯାଇଛି ସେଇଥିରେ ମତେ ବାଧିଛି ତ ମୁଁ ସେଇହିସାବରେ ଭାବି ପାରୁଥିବି ତମେ ଷାଠିଏ କିଲୋମିଟର ଚାଲୁଥିବ ମାନେ କେମତି ଲାଗି ଥିବ ମୁଁ ବୁଝିପାରୁଥିବି। ଭଲ ଯାହା ହଉ କିନ୍ତୁ ବୁଲାବୁଲି କରିବା ଯିବା କଥା ବୁଲାବୁଲି କଣ ଏଟା ମାନେ ଏକ ରେ ଠାକୁରଙ୍କ କଥା କିନ୍ତୁ ମେନ ହଉଛି କଣ ଗୋଟେ ମଜାମସ୍ତି କରିବା କଥା ନା ନାଇଁ।
ହଁ।
ସେଇଟା ପଏଣ୍ଟ କଥା। ଭଲ ଯାହା ହଉ। ଏ କିନ୍ତୁ ବର୍ଷା ତମେ ଗଲାବେଳେ ବର୍ଷା ଟା ହେଲେ ବେଶୀ କି ମଜା ଲାଗିବ। ଯଦି ଯାଉଥିବ ଚାଲି ଚାଲି ଗୋଟେ ଯେତେବେଳେ ରୋଡରେ ଯାଉଛ ଗୋଟେ ହଁ ବା ଖରା ହେଲେ ଚାଲିବ ମାନେ ବର୍ଷା ହଉଥିବ ବର୍ଷା ହେଲେ କଣ ପୁରା ମଜା ଲାଗୁଥିବ।
ହଁ।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
ଆଉ ସବୁ ଏଇନା ଯିବନି ବରା ଫରା ଖାଇବାକୁ ଯିବନି।
ହଁ ବରା ଫରା ଖାଇବାକୁ ଯିବା ବୁଲାବୁଲି କରିବା। ଦେଖିବା ମୁଁ ଦେଖିବା ପିଲାଙ୍କୁ ପଚାରେ ଆଜି କୁଆଡେ ଯିବେ କି ନାଇଁ। କଣ କରିବେ ଦେଖିବା ମୁଁ ପଚାରେ ମୁଁ ତ ପଚାରିନି। ତଥାପି ଦେଖିବା କଣ ହଉଚି ବୁଝିଲ। ତମେ ଯିବ କି ବରା ଖାଇବାକୁ।
ହଁ ଇଛା ହଉଚି ତ ଯିବାକୁ ଆଜି।
ହଉ ଠିକ୍ ଅଛି। ଚାଲେ।
ହଉ।